ହେଇ
ହଁ, ଭାଇସ ଆସୁଛି କ୍ଲିୟର।
ହଁ, ଆସିଲା।
କଣ କରୁଛନ୍ତି?
ନାଇଁ, ଟିକେ ଶୋଇଥିଲି ଆଉ।
ଆ ମା ବାପା କଣ କରୁଛନ୍ତି?
ହୁଁ, ସେ ବି ଖାଇ ପିଇକରି ସେପଟେ ରେଷ୍ଟ ନଉଛନ୍ତି ଆଉ।
ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ? ଚାଇନିଜ ଇଣ୍ଡିଆନ ସାଉଥ ଇଣ୍ଡିଆନ୍।
ଘରୋଇ ଖାଦ୍ୟ।
ହୁଁ ହଁ, ମାଙ୍କ ହାତର ନା?
ମାଙ୍କର ହଉ କିମ୍ବା ମୁଁ ବି ମତେ ବି ଖାଇବା ବନେଇ ଆସେ।
ହଁ, ବଢିଆ ପୁଅ ପିଲାଙ୍କୁ ରୋଷେଇ କରିବା ଆସିଥିବା ବହୁତ ବଢିଆ। ମତେ ମତେ ତ ବହୁତ ଭଲ ଲାଗେ, ଏମରଜେନ୍ସିରେ କାମ ଆସିଚି।
ହଁ, କିଛି ନହେଲେ ଆମକୁ ରୋଷେଇ ଟା ଭଲ ଆସିବ, ହୁଁ ହୁଁ। ନାଇଁ ମତେ ସବୁ ପ୍ରକାର, ମତେ ସବୁ ପ୍ରକାର କାମ ଆସେ, କୌଣସି କାମ ନାହିଁ ଯେ ମୁଁ କରିପାରିବିନି।
ବିରିୟାନୀ ଅଛି? ଯିବା। ମାନ ଭେଜ ରେ ବି ତ ବିରିୟାନୀ ଆସ
ମାନେ ବୁଝିପାରିଲେ, ରୋଷେଇରେ ମୁଁ ଏମିତି କରି ସେ ମତେ ମାନେ ବୋହୁତ ମାନେ ଜିନିଷ ମୁଁ କଲି ମୋର ଗୋଟେ ସାଙ୍ଗ ଅଛି ସେ କରେ ଘରେ ସେ ବ୍ଲ ଆଜି ବି କରିଚି, ମତେ ତା ଘରକୁ ବି ଡାକିଚି ସନ୍ଧ୍ୟାବେଳକୁ ଖାଇ
ଆପଣ ଭଏସ କଟୁଚି କାହିଁକି।
ତୁ ତ ଅଛୁ ମତେ କରିକି ଦବୁ, ମୁଁ ଆଉ ହଁ, ହ୍ୟାଲୋ ନେଟୱାର୍କ ଫୁଲ୍ ଅଛି ଏଥର ଆସିଲା କଲ୍।
ହଁ।
କ୍ଲାସର ଠିକଠାକ।
ହଁ ହଁ ହଁ।
ନାଇଁ ମୋର ଗୋଟେ ସାଙ୍ଗ ଅଛି, ତାକୁ ଭଲ କିିନା ବନେଇ ଆସେ ବିରିୟାନୀ ଭେଜ ବିରିୟାନୀ। ପ୍ତଶ
ଭେଜ ଵିରିୟାନୀ।
ସିଏ ମଝିରେ ମଝିରେ ବ ଏ କଣ?
କୋଉଥିରେ ଯେ ସେ ନନଭେଜ ନେଇକି ଚିକେନ ନହେଲେ। ମଟନ ନେଇକି ହୁଏ ଭେଜ ରେ କରନ୍ତୁ ହୁଏ।
କୋଉ ଭେଜରେ ଛତୁ ପଡିବ, ମେନ ତାଦେହରେ ମେନ
ମେନ ଆଇଟମଟା ପନୀର୍ ପଡ଼ିବ। ହଁ ଯୋଉ ହଁ କୁହନ୍ତୁ, ହୁଁ ଆଉ ବାକି ସବୁ ଭେଜିଟେବୁଲସ ରହିଲା ତମର ପଡିବ
ହଁ ହଁ, ହଁ ଯେମିତି ରହୁଛି ସେମିତି କି ନା ଆଃହଁ।
ଝୁଅ ସେଇଁ ସବୁ। ହଁ, ହଁ ସେ ଯେମିତି ରହୁଚି ସେମତି। ତାହେଲେ ହଁ ଦିଟା ଭଉଣୀ ଥିଲେ ଗୋଟେ ବାହାହେଇ ଯାଇଛନ୍ତି ଆଉ ଗୋଟେ ଅଛନ
ଆପଣଙ୍କ ଠାରୁ ଛୋଟ ଅଛନ୍ତି?
ନାଇଁ ସେ ମୋ ଠୁ ବଡ ଦୁଇ ବର୍ଷ। ଏହା ପାଠ ଫାଠ ପଢେଇକି ଏଥିରେ ପକୋଉଚି ଏ ନ ଏମ ରେ ପକେଇଚି।
ହୁଁ। ତମର ତମେ ଇଆଡେ ବାହାଘର ଟିକେ ଲେଟ୍ ହୋଉଚି ନା।
ହଁ ଆମର ସବୁ ଲେଟ, ମାନେ ଆମର ଗାଁରେ ଏଠି ତ କହିଲେ। ଆମରି ପରିବାର ଯେତିକି ଚା ମାନେ ଚାରି ପାଞ୍ଚଟା ଘର ସେତିକି।
ହୁଁ।
ଯୋଉ କହନ୍ତିନି ଗୋଟେ ଗଛର ଶାଖା ସବୁ ହଁ ବାସ ଆମର ଆଠୁ ଥିଲା। ଖଞ୍ଜା ଘର ଗୋଟେ ମାଟି ଘର ବଡ କିିନା ତ ସମସ୍ତେ ସେଇଠାରେ ରହୁଥିଲେ। ଏବେ ସେ ଘର ଟା ଭାଙ୍ଗି ଦେଇେଇକି, ନାଇ ଏବେ ସେଇ ଘର ଟା ଭାଙ୍ଗି ଦେଇକି ତ ଯେଝା ଯେଝା ହଁ, ଯେ ଯାହାର ଯେଝା ସମସ୍ତେ ନୂଆ କରିକି, ଯିଏ ଯୋଉଠୁ ପାଇଲେ କରିକି ରହୁଚନ୍ତି।
ବଢିଆ।
ଏଣୁ କିନ୍ତୁ ଆମର ମୂଳ ଗୋଟାଏ।
ହଁ, ଆମର ଏ ତ ସେମିତି ଆମର ହୁଁ, ଜେଜେବାପା ଯିଏ ତାଙ୍କର ଚାରି ପୁଅ ମୋ ବାବାକୁ ନେଇକି। ମୋ ବାବା ମାଝିଆ। ସେ ଚାରିଜଣ ଅଲଗା ହେଇଯାଇଛନ୍ତି, ନିଜେ ନିଜ ଘର କରିକି ରହୁଛନ୍ତି, ସବୁ ତାଙ୍କର ଝିଅ ପୁଅ ଅଛନ୍ତି। ଯେମିତି ବାହା ହୋଉଚନ୍ତି ଏବେ ବି ଆମର ଅଛି ମାନେ ସବୁ ବାହା ହେଇଗଲେଣି ଆଉ ମାନେ ଲାଇନରେ ଅଛନ୍ତି ଗୋଟେ ଭାଇ। ଆଉ ମୁଁ ହୁଁ ନାଇଁ ନାଇଁ ମୋ ଠାରୁ ଗୋଟେ ବଡ ଅଛି, ବଡ ବାବାଙ୍କ ଝିଅ ଅଛି। ତାଙ୍କୁ କାଲି କଣ ଦେଖିବାକୁ ଆସିଥିଲେ, କହିଲେ କହୁଥିଲେ। କହୁଥିଲେ ଆସିଛନ୍ତି ଦେଖିବାକୁ, ଦେଖିକି ଯାଇଛନ୍ତି। କରିବେ କି ନାଇ କେଜାଣି।
ହଁ, ଦେଖିବାକୁ ଆସୁଛନ୍ତି ମାନେ ହେଇଯିବ ପ୍ରାୟ।
ହଁ ନା ହେବନି ବୋଧେ? ସେ କଣ ମନା କରୁଥିଲେ, ହେବନି ପରେ କରିବେ। ଏବେ କରିବେନି। ମୋ ବଡ ବାପାଙ୍କର ହାର୍ଟରେ ହାର୍ଟ ର ଇଏ ଅଛି ନା। ଟିକେ, ସେଇଥିପାଇଁ।
ହଁ, ବଡ ବାପା ବୋଧେ ଚାହୁଁଥିବେ, ଜଲଦି ଜଲଦି ବାହାଘର
ହଁ ଘରେ ସବୁ ଚାହୁଛନ୍ତି, ଜଲଦି ବାହାଘର ହେଇ ହେଇଯାଉ। ଯେବେ ହେବାର ଥିବ ହେବ ଆଉ।
ପଇଁତିରିଶ ଚାଳିଶ ବର୍ଷ
ଏତେ ଆମର କୋଡିଏ ପଚିଶ ବି ପଚିଶ ହେଇଗଲେ ତ ଖରାପ ପୁଡ଼ା ଆଉ। କଣ କରିବି କି ଜାଣି, ଗାଁ ଲୋକମାନେ କହିବେ ପୁରା ହୁଁ କହିବେ ଆଉ କେହି କରିବେନି, ତାକୁ ସେମିତି ଜି ଅଁ ମାନେ ଜୀବନ ପାଇଁ, ବସିଥିବ ଇଏ କରୁଥିବ କରୁଥିବ। ମାନେ ହଁ ତା ନାଁ ଏବେ ତ କୋଡ଼ିଏ ବାଇଶ ହେଲେଣି କରିଦଉଛନ୍ତି, ଆଉ ରଖୁନାହାନ୍ତି କାହାକୁ?
ହୁଁ ତୁ ଆମର ଆଗୁ
ଆଗରୁ ଆସିଚି, ଆଗରୁ ହଁ।
ହଁ ସେମିତି ଆଗରୁ ଆମର ବି ନ ଥି ସେଥିଲାଗି ଆମର ତ ମୋ ମୋ ବୋଉଙ୍କ କଥା ମୁଁ ତମକୁ କହୁଛି, ମୋ ବୋଉ ପଞ୍ଚମ ଶ୍ରେଣୀରେ ପା ଠ ପଢୁଥିଲେ, ବାହା ହେଇକି ଆଇଛନ୍ତି।
ଆଁ - ଆଁ ଏତେ ଛୋଟ।
ହଁ ମାନେ କେତେ ଛୋଟହେଇଥିବେ, ସେତେବେଳେ ଜାଣନ୍ତୁ। ମୋ ବା
ହୁଁ। ଆସିକି ଘରୁ ଝିଅ ପିଲାର ମାନେ, ଭାଗ୍ୟ ହିଁ ଖରାପ କାମ କରିବେ କାମ। କରିିବ କାମ।
ମାନେ ସେଇଠୁ ଭାବନ୍ତୁ, ତ ଏବେ ବି ଆମର ବି ଶୁଣନ୍ତୁ ବା ଆମର ପୁଣି, ଆମର ପୁଣି ଚେଞ୍ଜ ଚାଞ୍ଜ ହେଲେ ନା ନାଇଁ।
ହଁ ନାଇଁ ଏମିତି ମୁଁ ମୋର ଭା ମାନେ ଭାବିଲେ ଏମିତି କି, ଅଧେ କାମ ପୁଅ କରନ୍ତୁ, ଅଧେ କାମ ଝିଅ କରନ୍ତୁ। ଏମିତି କଲେ ଠିକ, ଆଉ ପୁରା ସେ ବାହା ହେଇକି ଯାଉଛନ୍ତି ଝିଅ ପିଲା ସବୁ କରିବେ। ଏମି ଇଏ କଣ ଭଲ?
ନା।
ତାକୁ ବି ଟିକେ ବୁଲା ବୁଲି ବାଲିବାକୁ ଦିଅନ୍ତୁ, ସିଏ ବି ତ ମାନେ କଣ ତମକୁ କରି କରି ଦେଇ ତାର ଜୀବନ ସରିଯାଉଛି। ସେ କଣ କରିବ ଆଗ ଯାଇକି।
ଏବେ ତ ବାହା ହେଇକି ସେ ବୁଲିବ ମାନେ, କିଛି ମେମୋରି ରହିବ ହୁଁ ତା ପାଖେ
ସମସ୍ତଙ୍କୁ ମୁଁ କହିଆ କଥା ଯେ, ସମସ୍ତଙ୍କୁ ଇ କୁଆଲ ଦେଖ ଯେମିତି, ପୁଅ ମାନଙ୍କୁ ଛାଡୁଛ ସେମାନେ ବୁଲୁଛନ୍ତି ଇଏ କରୁଛନ୍ତି, ସେମିତି ଝିଅମାନଙ୍କୁ ବି ଛାଡିବା ଦରକାର। କିନ୍ତୁ କେଇଟା ନାଇଁ କେଇଟା ଇଏ ଅଛନ୍ତି, ଆମର କଣ ଭଡୁଆ ପୁଅ ମାନେ ଅଛନ୍ତି ତ ତାଙ୍କରି ପାଇଁ ସମାଜ ବାଦନାମ ହଉଚି, ସେମାନଙ୍କୁ ଠିଆ କରିବ ଶଳା!
ଭଲେସ ମନେ ଅଛି ମାନେ ଗାଳି ଦେବ ବାସ୍
ହଁ- ହଁ ରେ ମାନେ ପଳେଇଗଲା ମାଇଣ୍ଡ ମାନେ ମୁଁ ନାଇଁ ମୁଁ ବେସ୍ ହଁ ମାନେ ମୁଁ ମାନେ ଏଇ ସବୁରେ ମାନେ ମୁଁ ଭାରି ଇଏ। ମାନେ ମୁଁ ସପୋର୍ଟ କରେ। ସମସ୍ତଙ୍କୁ। ତ ସମସ୍ତେ ଇକ୍ୱାଲ।
ହଁ ମୋର ବି ସେମିତି। ମୋର ଘରେ ମତେ କେହି କିଛି କହୁନାହାନ୍ତି। ମୁଁ ମୁଁ ମାନେ ମେନ କାମ କରେ। ଭଲକି ରହେ, ଖାଏ, ପିଏ ବୁଲେ। ହୁଁ। । ହେଟା କଣ ଦୁଷ୍ଟ ଅଛି ନା ବୋଉ କିଛି କହୁନି। କହିଲା ହଁ ବହୁତ ଦୁଷ୍ଟ ଅଛି ସେ ଯାହା କରୁଚି କରୁ। ହଁ ବଡ ଭଉଣୀ ଅଛନ୍ତି, ସେ ସବୁରେ ସପୋର୍ଟ କରେ କରୁ କହିବେ। ତୁ ଯା ବୁଲ୍ ମାନେ ସବୁ ଜାଗା ରେ ବୁଲ୍। ନୂଆ ନୂଆ ଜାଗା ଯା ଦେଖେ। ସିଏ ଦେଖିନାହାନ୍ତି ନା। ସିଏ ତାଙ୍କର ମାନେ ବହୁତ ଇଏ ଅଛି ମୋ ଛୋଟ ଭଉଣୀ ସିଏ ଦେଖୁ। ବୁଲୁ। ସେ ଏଠି ରହୁନାହାନ୍ତି, ସେମାନେ ବାହା ହେଇକି ବହୁତ ଦୂରରେ ରହୁଛନ୍ତି। ଘ ମାନେ ଘଣ୍ଟାଏ ନାଗୁଛି ତାଙ୍କ ଘରକୁ ଯିବାକୁ। ମୁଁ ସ୍କୁଟି ଚଲେଇବା ଜାଣେ। ସେ କହିବେ ତୁ ଆସିକି ମତେ ନେଇକି ଯିବୁ। ମୁଁ ଯିବି ସବୁବେଳେ ତାଙ୍କୁ ନେଇକି ଆସିବି। ଆମେ ବୁଲି ବାଲିକି ଖାଇ ପିଇକି ଆମେ ଆସିବୁ। । ବୁଲିବାକୁ ଯାଏ। ସେ ଆସୁଛନ୍ତି ଯଦି ସାଲେପୁର ଯାଏ ବୁଲିବାକୁ। ସବୁଆଡେ ଯାଏ ପାର୍କ ଫାର୍କ ଯାଏ। ତାଙ୍କ ଝିଅ ଅଛି ନା ଦିଟା ଛୋଟ ଛୋଟ। ତାଙ୍କର ଛୋଟ ଝିଅ ମାନେ ବହୁତ ଦୁଷ୍ଟ ଏତେ ଦୁ ଷ୍ଟ, ମାନେ ମୋ ମାନେ ମେକପ୍ ଟା ସବୁ ଭାଙ୍ଗି ଦେଇଚି, ସବୁ। କାନ୍ଦି କାନ୍ଦିକି ଉଠିଲାଣି। ଭଉଣୀ କହିଲା କି ମୁଁ ଦେବି ତୁ ଚୁପ୍ ହେଇଯା। ମାନେ ମୁଁ ରଖିଚି ଉପରେ ତାଜା ଉପରେ। ଯାଇଁକି ଚଢିକି ସବୁ ଭାଙ୍ଗିଦେଲା। କହୁଚି ମୁଁ ଲିପଷ୍ଟିକ ଲଗେଇବି ବା।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
ଆଇସାଡୋ ବି ନଗାଅ। ବାଡେଇଲି ତାକୁ ପୁରା କାନ୍ଦି କାନ୍ଦି ଯାଇଁକି କହୁଚି ମାଉସୀ ମତେ ମାରୁଚନ୍ତି। ଭଉଣୀ କହିଲେ ତୁ ତାର ତା ଜିନିଷ ଧରିଥିଲୁ କାହିଁକି? ତୁ ଜାଣିନୁ ତୁ ତା ମାନେ ମେକଅପ୍ ଜିନିଷ ଧରିକି ଖରାପ କରିଚି। ସେ ମତେ ବହୁତ ଚିଡ଼ ମାଡେ। ଝିଅ ପିଲା ନା ସେ ମେକଅପ୍ ହେବାକୁ ଭଲ
ପିଲା ତମକୁ ମାଉସୀ
ମାଉସୀ ନାଇଁ ଆମ ଭାଷାରେ ଅଲଗା ଡାକ। ସେ ମତେ ବେଟା ଡାକେ। ବେଟା ମିନ୍ ମାନେ ପୁଅ।
ଅହୋ। ନାଇଁ ତମର ଇଆଡେ କଣ ଡାକନ୍ତି? ମା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
ମାନେ ଭ। ହାଲୋ।
ମାନେ ମୁଁ କଣ । ଆ ସିଏ ମତେ ମାନେ କାହିଁକି ମାନେ ପୁଅ ଡାକେ। ପୁଅ ମାନେ ବେଟା। ବେଟା ଡାକେ ମୁଁ ତାକୁ ସ୍କୁଟି ରେ ନେଇକି ଯାଇ କିଣ୍ଡର ଜଏ ତାକୁ ଦେ ଦିଏ ଦିଲାଏ ନା। ସେ
ହୁଁ।
ସିଏ କହିବ ତୁ ମୋ ତୁ ମୋ ପୁଅ। ସବୁ ଦିଲଉ ଉଚୁ ମତେ। କିଣିକି ଦଉଚୁ। ବହୁତ ମାନେ ଭଉଣୀ ତାକୁ ବାଡେଇ ସେ ଆସିକି ମତେ କହିବ ମାଉସୀ ଦେଖ ମମି ବାଡେଇଲା ମତେ ଯା ବାଡେଇବୁ।
ହୁଁ ହୁଁ।
ସିଏ ବଡ ଭଉଣୀ କୁ ଏତେ ବାଡଉଚି ତା ଚୁଟିକୁୁ ଧରିକି ଲଟକି ଯିବ। ସେ ବଡ ଏତେ ଭଲ ଅଛି ତାକୁ କିଛି କହିବନି ସେ କାନ୍ଦୁଥିବ। ଖାଲି ପାଟି କରିବ ମମି ଧର। ଉମ୍ ଆଁ ଭଉଣୀ ମତେ ବାଡେଇଲା କାଟି କାଟୁଛି ଏତେ କାମୁଡିଛି ତା କୁ କାଲି ପେଟରେ କାମୁଡିଥିଲା ପେଟ ପୁରା ମାନେ ଚମଡ଼ା ଟିକେ ବାହାରି ଯାଇଛି।
ଓଫ୍।
ବହୁତ ଦୁଷ୍ଟ ଛୋଟ ଟା। ବହୁତ ବାଡ ଖାଉଛି। ସବୁ ସବୁ ସବୁଙ୍କ ଠାରୁ ବାଡ ମାଡ ଖାଉଛି।
ମାଡ ଖାଉଚି।
ହୁଁ।
ମାଡ ଖାଇଲେ ବି କଣ ଛୋଟ ପିଲାଟା ମାଡ କୁ ଏଇନା ବଝେଇବା ଦରକାର ମାଡ଼ ହେଲେ କଣ ହବ? ବେଶୀ ରାଗିଯିବ। ସେ ବଡ ହେଲା ବେଳକୁ ବେଶୀ ରାଗିଯିବ।
ଚୁଟି ଧରିଥିବ କହିବ ଛାଡିଦେ ଛାଡିଦେ ଛାଡିଦେ ହଁସିବ ଦେଖିକି। ଭିଲିଆନ୍ ଯେମିତି ହସେ ନା ଦେଖିକି ସେମିତି।
ହୁଁ ହୁଁ।
ଠିକ୍ ଅଛି ରଖୁଛି ପରେ କରିବି।
ଠିକ୍ ଅଛି।